ହ୍ୟାଲୋ।
ହଁ ହ୍ୟାଲୋ। ଆଜି ଆଜି ସେ ଯିବେ କଲେଜ କି? ହ୍ୟାଲୋ।
ହଉ।
ହଁ କଣ କରୁଛନ୍ତି ଓହୋ ଖାଇଲେଣି?
ହଁ ଖାଇସାରିଲିଣି।
ଓହୋ ଆଉ ଆପଣଙ୍କର କେତେଟା ଅଛି କଲ୍?
ମୋର ଗୁଡ଼ାଏ ଅଛି ମୋର ସରିନି ଆହୁରି ବହୁତ ଗୁଡ଼େ ଅଛି। ମୋର ସରିବନି କଥା ହବନି ଯେତିକି ହେଲା ହେଲା।
ଅ ହଁ ପଚାରି ଦଉ ନାହାନ୍ତି ନହେଲେ ସେତ ଅ ଅଛନ୍ତି ସମସ୍ତେ କହୁଛନ୍ତି କି କଲ୍ କରନ୍ତୁ କର କରନ୍ତୁ।
ହଁ ଯେ ଟାଇମ ହଉନି ଇଆଡ଼େ ତ ରହୁଛି ଟିକେ ପିଲାଙ୍କ ପାଖରେ ସେଥିପାଇଁ ହଉନି।
ହୁଁ ହୁଁ ଏବେ କଣ କରୁଥିଲେ?
ଏ ବସିଥିଲେ ମୋବାଇଲ ଦେଖୁଥିଲି।
ଓହୋ ମୋବାଇଲ ଦେଖଦଉଛନ୍ତି ଏରେ ଟିକେ କଥା ଯାଉନା।
ଆଉ ଭୁବନରେ ବର୍ଷା ହଉଛି?
ବର୍ଷା ହେଇକି ଛାଡ଼ି ଲାଣି ହଉଛି ଛାଡ଼ୁଛି ତ ଚାଲିଛି ବର୍ଷା ଚାଲିଛି ଆଉ।
ହୁଁ। ବରା ଖାଇଛନ୍ତି।
ବରା ହଁ ବରା ଆଳୁଚପ୍ ଆଜି ଆସିଥିଲା ଖାଇଛି ଆଉ ଛୁଆ ଖାଇଲେ ମୁଁ ଖାଇଲି।
ଓ ହୋ।
ଆପଣଙ୍କର ତାହେଲେ କମ୍ପଲିଟ ହେଇଯିବ।
ମୋର ଆଉ ଗୋଟେ ଅଛି ଗୋଟେ ଅଛି। ନା ଏଟା ନୁହେଁ ଆଉ ଗୋଟେ ଅଛି।
ଗୋଟେ ଅଛି ମାନେ ମୋ ଆଡ଼ୁ ସରିଜିବ ମାନେ ଆଉ ଯିଏ ଯାହାଆଡ଼ୁ କରିବ ସେଟା ହେଲେ। ସିଏ ଆଜି ତ କହୁଛନ୍ତି କଣ ବାରଟା ଭିତରେ ସରିବ କଣ କରିବ କେ ଜାଣିକି ସରିବ କି ନାଇଁ ପୁଣି ଆଜି କଣ ଆଉ ଜଣକୁ କରିଥିଲି ଯେ ଗୋଟେ ଝିଅ ପିଲାକୁ ସେ କହିଲେ ମୁଁ ଆଜି ଜଏନ ହେଇଛି ସେ ମତେ ଜିଏ ମେନେ ସେ ମତେ ଆଜି ଫୋନ କରିକି କହିଲା ଆଉ କର ବୋଲି କଲ ସେଇଟା ମୋର ଫାଷ୍ଟ କଲ ସେଇଟା ଥିଲା। ବହୁତ ଜଣଙ୍କର ହଁ ପା। ଯେ ଆଉ ଜଣଙ୍କୁ ସେ ଜଣକ ଅଛି ସେ କହିଲା ହଁ ମୋର ଆଜି ଫାଷ୍ଟ କଲା କରୁନଥିଲି। କରିଦେଲି ପୁଣି ମୁଁ କହିଲି ଓ ହୋ।
ତିରିସ୍ ଟା ହବନି ନାଇ ଆଜି।
ହବନି।
ହୁଁ। ସେ ନୂଆ ପୁଣି କାହାକୁ ଚିହ୍ନି ନାହାନ୍ତି କେତେ କଣ କରିକି କଲ କରିବେ।
ହଁ।
ହଁ ମୁଁ ଖାଇସାରିଲିଣି।
କଣ ଖାଇଲେ?
ଖାଇଥିଲି ତ ସେଇ ଚାହା ଟ ଖାଇଥିଲି ଆଉ କିଛି ଖାଇନି।
ଓ ହୋ।
ଗୋଟେ। ଆଚ୍ଛା ଏ ଯୋଉ ପଇସା ଏ ତାର ପେମେଣ୍ଟ ହେଇଗଲା ତାପରେ ପୁଣି ତାପରେ ପେମେଣ୍ଟ ଟାୁଣି କେମି କଣ ଆସିବ?
ତାପରେ ବହୁତ ସହଜ ଏଇଟା ଯଦି ଆପଣ ତିରିଶଟା ସାଥ ଦେବେ ଆପଣଙ୍କର ଭଲ ମାନେ ପେମେଣ୍ଟ ଆସିବ ତାପରେ ଆପଣଙ୍କ କିଛି ନାହିଁ ଆପଣଙ୍କ ଇଚ୍ଛା ଆପଣ ଯେତେବେଳେ ବସି ଖାଲି ଇଏ କରିବେ ଆଉ ଆପଣଙ୍କ କାମ କରିବେ ଆଉ ମାନେ ଉଁ ମାନେ ମାନେ କଣ? ମୁଁ ଏଇନା ଡିପେଣ୍ଡ କରୁଚି ମାନେ ଅନ୍ୟ କାହାକୁ ମାନେ କିଏ କଲ ମୁଁ କଲ୍ କଲେ ସେ କଥା ହେଲେ ଯାଇକି ମୋର ପଇସା ଆସିବ, ସେଇଟା ଇଆ କଲ ପରେ ଆଉ ଜଉଟା ଆସିବ ସେଇଟା ଆପଣ ଆମ ନିଜ ଉପରେ ଆପଣ ନିଜେ କରିବେ ସେରା।
ହୁଁ।
ନା, ଆପଣ ଯଦି ଅଧା କରିଥିବେ ସେତିକି ବୋଲେ ସେତିକିର ଆସିବ ପେମେଣ୍ଟ। ତିରିଶଟା କରିଦେଲେ କିନ୍ତୁ ଭଲ ଆଉ।
ହୁଁ।
ହୁଁ। ହୁଁ।
ମନେକର ଯିଏ କରନ ତା କଣ କିଛି ହବନି ଯାହାତ ହବ ନା?
ହବ ଆପଣଙ୍କ ତଥାପି କେତେଟା ହେଲାଣି।
ଦଶଟା ହେଇଛି।
ଓହୋ।
ମୁଁ ଏରା କରୁନି ସିଧା ସେଇକି ତ ରହୁଛି ରହୁଛି। ଆହୁରି ଗୋଟେ ଗୋଟେ କନେକ୍ଟ ହଉଛି ଗୋଟେ ସେକେଣ୍ଡ। ଦି ସେକଣ୍ଡ ହେଇକିି କଟି ବି ଯାଉଛି ସେଇଟା ବି କାଉଣ୍ଟ ହେଇଯାଉଛି।
ଥାଉ, ମ। ଆଜି ସନଡେ ଟା ବୋଲି ସିନା ଇଏ ପୁଣି ଆଉ କାଲିଠୁ ତ ପୁଣି ସେଇ ସ୍କୁଲ, ଆଉ
ହଁ ଦେଇପାରିବିନି।
ହୁଁ, ହୁଁ, ଆଉ? ଭଲ, ଛାଡି ଯାଇଛି ତାହେଲେ ଏବେ ହବନି ନା?
ଆଜ୍ଞା?
ଭୁବନ, ଛାଡି ଯାଇଛି ବର୍ଷା ଏବେ।
ହଁ ଏ ପୁଣି ବର୍ଷେ ପକେଇଲବେ ଛାଡୁଛି ହଉଛି ଛାଡୁଛି ବାହାରକୁ ବାହାରି ହଉନି। ପରୀକ୍ଷା ଚାଲିଛି କଣ୍ଟିନେଓଶ, ମୁଁ ଖାଲି ରେ।
ଗାଧେଇ ପାଧେଇ ସାଇିଲାଣି ନା ଗାଧୋଇନାହାନ୍ତି?
ନା, ଗାଧୋଇ ନେଇ ଭୋକ ଲାଗିଲା ଯାଇକି ଖାଇଦେଲି ଆଉ।
ଓ ହୋ।
ଗାଧେଇବା ପରେ ଆଉଥରେ ଖାଇଲାବେଳକୁ ଗାଧେଇବା।
ହୁଁ ଉ, ହୁଁଉ, ହୁଁ। ଆମେ ତ ରବିବାର ସେ ହଷ୍ଟେଲରେ ଥିଲେ ଆମେ ଆଉ କଣ? କିଏ ଯାଉଛି ନଥିଲେ ପୁରା ଯା ରାତି ତିନିଟାରୁ ଲାଇନ କର। ଛୁଆ, ରଖିଦିଅନ୍ତି ରାତିରୁ ରଖିଦିଅନ୍ତି ରାତିରୁ ବାରଟା ରେ ଯାଇ ଉଠାନ୍ତିନି ତ ରଖିଦିଅନ୍ତି ବାଲଲିଟି ରଖିଦିଅନ୍ତି।
ହୁଁ, ହୁଁ, ଉଠିକି ମାନେ ଯୋଉ ଲାଇନ୍ କରିବା ପାଇଁ।
ଉଠିକି ହଁ, ମାନେ ଇଏ ରେ କୋଉଠି ବାଥରୁମ ରେ ରଖିଦିଅନ୍ତି ତାଙ୍କର ବାଲ୍ଟି ଝିଅ ପିଲାଙ୍କୁ ଜାଣିନା ଯେ ରଖିଦେବେ ନେଇକି ବାଲ୍ଟି ଆମେ ତାପରେ କୋଉ ଦିନ ଗୋଟେ ଗଣେଶ ପୂଜା ଥିଲା ହେଲା ଆମେ ସମସ୍ତେ ନେଇକି ରଖନ୍ତି଼ ଆମେ ଆମସାଙ୍ଗ ପାଞ୍ଚଜଣ ଆମେ ପାଞ୍ଚଜଣ ଭଲ ସାଙ୍ଗ। ଆମେ କଣ କହିଲୁ କହିଲେ ଆଜି ନାଇଁ ସମସ୍ତେ ରଖୁଛନ୍ତି କାଲି ଗଣେଷ ପୂଜା ଆମେ ଆମର ଦବଆଜି ଆମେ ରଖିଦେଇଛୁ କଣ ନା ଆମ ବାଲ୍ଟି ଆଜି ଲାଟିନରେ ରଖିଦେଇଛନ୍ତି। ଲାଟିନରେ ରଖିଛନ୍ତି ତା ତାପରେ ଆମେ କହିଲୁ ଆ, ଆମ ବାଲ୍ଟି କୁଆଡେଗଲା ଦେଖିଲା ବେଳକୁ ଲାଟିନ ଭିତରେ ଅଛି। ତାପରଦିନ ପୁଣି ଯେମିତି ସେମାନେ ରଖିଲେ ଆମେ ନେଇକି ରଖିଦେଲୁ ତାଙ୍କର ଯା ସଇଲା। ନାଇ, ଆଜ୍ଞା ସବୁବେଳେ ସବୁବେଳେ ରଖନ୍ତି ସେମାନେ ସବୁବେଳେ ରଖନ୍ତି ଆମେ ଦିନେରଖିଦେଲୁ ବୋଲି ଆମ ବାଲଟି ନେଇକ ରଖିଦେଲେ ହାଡେ ତାପରେ ଆମେ ନେଇକି ରଖିଦେଲୁ ତାଙ୍କର, ହୁଁ।
ଥାନ୍ତି ଗୋଟେ ଗୋଟେ ଆଉ।
ହୁଁ, ସେମାନେ ରାତିରୁ ପୂରା ଆଉ ଯୋଉଦିନ ରବିବାର ଥିବ କିଏ ଯାଉଛି ସାଆଡେ଼।
ସରୁ ସମସ୍ତଙ୍କର ଟାସ୍କ। ସିଏ ମାଡଖଇକି ରହିଗଲେ,।
ସେଇଥିପାଇଁ ଆମର ରବିବାର ଟା ଆମକୁ ଡାିକିଛନ୍ତି କହୁଛନ୍ତି ତମେ ରୁମ ରେ ବସିକି ପଢନି ଆସ ବସିକି କ୍ଲାସରେ ପଢିବ। ରବିବାର ବି ଆମେ ଯିବୁ।
ଏ, ଭାଇ।
ତମେ ରୁମରେ ପଢୁନ ଇଏ ହଉଛ ହଁ ବା ସେଠି ନିଗମ ସାର ଜଣେ ଥିଲେ ସେ ବହୁତ ଷ୍ଟ୍ରିଟ।
ସେ ସେଏ ଜମା ସି ସିଏ ବି ଯାନ୍ତିି ସେଇ ହଷ୍ଟେଲ ରେ ରୁହନ୍ତି ବଜ ହଷ୍ଟେଲ ରେ ରୁହନ୍ତି। ପୁରା ଷ୍ଟ୍ରିଟ୍ ସେ ସେ ପୁରା ମେନ୍ ସେଇଟାରେ ସେ ପୁରା ମେନ୍ ଅଛନ୍ତି। ସେ ତାଙ୍କର କହିବେ ସମସ୍ତେ ଯାଇକି ପଢ। ବାସ ଯାଇକି ପଢ ଗୋଟେ ବେଞ୍ଚ ରେ ଜଣେ ପଢ ବସି ନେଇଯାଇ ଥିବ କୁର୍କୁୁର ନେଇଯାଇଥ ବିସ୍କୁଟ ନେଇଯାଇଥ ବସିକି ଖାଇବ ସେ। ଏ ହବାଟରେ ବସିକି ପଡୁଛି।
ହୁଁ ହୁଁ।
ଆଉ ତାହେଲେ ତମର ଏଇିା କମ୍ପ୍ଲିଟ ହେଇଗଲା ସେଇଠ ଆଉ କଥା ହେବାକ ବି ପଡିବନି ଆରାମ ସେ ହେଇଯିବ ଆଉ କଣଛି।
ହଁ।
ଦରକାର କିଛି ପଡିବନି ସେତି କରକୁ କଥା ହବା ଟାସ୍କ ତ ହବନି ଟୋଟାଲି।
ନା ଏଥିର ଯିଏ ମତେ କଲ୍ କରିପାରିବ ଆଉ ମୁଁ ଆଉ କରିପାରିବିନି ଆଉ।
ଆଁ।
ହୁଁ। ଆଉ ଗୋଟିଏ ଅଛି ମୋର ଗୋଟିଏ ସେଇଟା ହେଇାରା ପରେ ଆଉ ମତେ ମାନେ ମତେ ଯ କଲ୍ କରି ଆ ଯାହାର ଥିବ ସେ ମତେ କଲ୍ କରିପାରିବ ଧ ଆପଣଙ୍କର ଅଛି ଏତେ କଲ୍ ଆପଣ ମତେ କରିପାରିବେ।
ହୁଁ କମ୍ପ୍ଲିଟ ହେଇଗଲା ପରେ ବି କର ଲାଗୁନି ବୋଧେ ଅଟୋମେଟିକ ମାନେ
ନାଇଁ ନାଇଁ ମାନେ ମୋର ହେଇଯାଇଛି ନା ମାନେ ତିରିଶ ଟା ତିରିଶ ରିଶ ଷାଠିଏ ଟାକୁ ପଡିବ ଆପଣଙ୍କ ଇଏରେ ଦେଖୁଛି ତିରିଶ ଆଉ ଯିଏ ଥିବ ତାର ବି ଦେଖଉଥିବ ତିରିଶ ସିଏ ବି ଆପଣଙ୍କୁ କହିଲେ ତାର ହବ କମ୍ପ୍ଲିଟ୍। ମୁଁ ସିନା ଆପଣଙ୍କୁ କହିଦଉଛି ମୋର ତିରିଶ ହେଇଗଲା ଆପଣ ପୁଣି ଆପଣଙ୍କର ଦଶ ହେଇଛି ନା ମୁଁ କରୁଛି ସେଇଟା ମୋ ଫୋନ ରେ କାଉଣ୍ଟ ହଛି ଆପଣ କରିବେ ଆପଣଙ୍କ ଫୋନରେ କାଉଣ୍ଟ ହବ।
ହଁ ବା ସେଟା ସେ ଡବଲ ଡବଲ କାଉଣ୍ଟଇଆନ୍ତା ଏଇଟା
ହଁ ବା ସେଇଟ ଆା କିନ୍ତୁ ପଇସା ଆସିବ ଦିଟାଙ୍କର କାମ ନହଲେ ବି ପଇସା ଆସିବ କିନ୍ତୁ ଆପଣଙ୍କ ପାଖକୁ ହଁ। ଏ ଧନ ମୁଁ ଆପଣଙ୍କୁ କଲ କଲି ମୋ ପାଖକୁ ଅଶୀ ଟଙ୍କା ଆସିଲା ଆପଣଙ୍କ ପାକୁ ପଚାଶ ଟଙ୍କା ଯିବ।
ହଁ।
ହଁ।
ଚେଞ୍ଜ।
କାଲି ସେମି ଜଣ କଲ୍ କରିଥିଲେ କାଟି ତ ହବନି କଣ ଯିଏ ଯାହା କହୁଛି ସେ ଶୁଣିବାକୁ ପଡିବ କାଟି ତ ହବନି ତାହେଲେ ତିନି ଜଣ କ ସେ କହୁ ଆଉ ମୁଁ କହିଲି ଆପଣ କଣ କରୁଛନ୍ତି କହୁଛି ମୁଁ ପୃଥିବୀ ଭିତରେ ଅଛି ମୁଁ କହୁଛି କଣ କହୁଛି ମୁଁ ପୃଥିବୀରେ ଅଛି। ମୁଁ କହିଲି ଓ ହୋ ପୃଥିବୀ ଅଛନ୍ତି ମୁଁ କହିଲି ହ ପୃଥିବୀ ଉପରେ ଅଛନ୍ତି ନା ତଳେ କହୁଚି ନାଇ ମୁଁ ପୃଥିବୀ ପୃଥିବୀ କହୁଛି ମୁଁ ପୃଥିବୀ ଭିତରେ ଅଛି ସେ ପୃଥିବୀ ଭିତରେ ଅଛି। ମୁଁ ଗୋଟେ କଣ ଖାଇଛନ୍ତି କହୁଛନ୍ତି କଁ ଖାଇଛି କି ବିରିୟାନି ଟିକେ ଖାଇ ଦେଇଛି ମୁଁ କହିଲି ଓହୋ ପୃଥିବୀ ଭିତରେ ରହିକି ବିରିୟାନୀ ଖାଉଛନ୍ତି‌। ଅକ୍ସିଜେନ ଅମ୍ଳଜନ କିଛି ପାଉନାହାନ୍ତି କଣ ଖାଉଛନ୍ତି କିମତି କଣ ଖାଇକି ବଞ୍ଚିଛନ୍ତି।
ଉଁ ହୁଁ ହୁଁ ପାଗଳ ଟା କିି।
ହଁ ବା ସିଏ ଆଉ କଣ କାଟି ତ ହବନି କଲ୍ କାଟିଲେ ଆମର ଇଏ।
ନାଇଁ ନା।
ପୁଣି ଆଉଥରେ ପଚାରିଲେ କହୁଛି ମୁଁ କରିବି ମୁଁ କହିଲି ଭାଇ ତତେ ଦୁରୁ ଜୁହାର।
ଆଉ କଣ ଏମିତି କଥା ହବେ ଆଉ କିଏ କଥା ହବ। ପଦେ ଦି ପଦ କଥା ହେଇଗଲ ବୋଲି କଣ ତମେ କଣ କଥା ହଉଛଯେ।
ଡହରିଆ ଛୁଆ ଥାଆନ୍ତି ଗୋଟେ ଗୋଟେ ସେ ତାଙ୍କର।
ଡହରା ତ ଥାଆନ୍ତି ବୋଲେ ସେଇ ଡହରାଡା ଟା ଏଇ ମାନେ ଆଉ କଣ।
ହଁ। କହୁଛି ଆପଣଙ୍କ ଘରଟା କୋଉଠି କହିଲେ ମୁଁ ଯିବି ମୁଁ କହିଲି ହଁ।
ଏ ଭାଇସ।
ହଁ ବା ଏମିତି ମୁଁ କଇଲି ପୁଣି ଆଉଥରେ ପଚାରିଲାକୁ ମୁଁ ଗ୍ରୁପରେ ପଚାରାରୁଛି କିଏ କଲ କରିବେ କହୁଛି ମୁଁ ଫ୍ରି ଅଛି। ଗୋଟେ ଥା ତି।
ହୁଁ ହୁଁ ହୁଁ ହୁଁ ହୁଁ।
ପୁଣି ଆଗରେ ଜାଣିକି ଗୋଟେ ଝିଅ ପିଲା ଫଟ ରଖିଦେଇଛି।
ହୁଁ ଟାଉଟର ଗୋଟେ ଗୋଟେ ଆଗ ଆଉ।
ମାନେ ନା ତା ଭିତରେ ପୁଅ ପି ଆଗେ ରଖିଦେଇଛି ମୁଁ କଇଲି ଯା ହଉ। ଝିଅ ପିଲାଟେ ଦେଖିଲାକୁ ସେ ପୁଅ ପିଲା ଭଏସେ ଆଲୋ। ପୁଣି ଲେଖି ଦେଇଛି ଝିଅ ପିଲା ନା ନା ପୁଣି ଝିଅ ପିଲା ଡିପି ରଖିଦେଇଛି ସଇଲା।
ହୁଁ ହୁଁ ସିଏ ଜାଣିଛି ନା କାଏ ପୁଅ ପିଲା ଇଏ ହେଲେ କହି କଲ୍ କରିବେନି।
ହଁ।
ଉଁ‌ କା ଝିଅ ପିଲା କଲ କହିକି ସମସ୍ତେ କଥା ହେବେ। କଲ ଆଟେନ କରିବେ ସେଇଥି ପାଇଁ ଦି ଆଡୁ ହେଇ ଜିବ।
ତିନି ଜଣ ଅଛନ୍ତି ନା ଅଛନ୍ତି ଏମିତି କେତେ ଜଣ ଅଛନ୍ତି ମାନେ ଝିଅ ପିଲା ଡିପି ରଖିଛନ୍ତି ପୁଅ ପିଲା ହେଲେ। ଭାରି ଚାଲକ।
ହଁ ସେମତି ମାନେ ସେମାନଙ୍କର ଝିଅ ପିଲା ବି କଥା ହେଇ ପାରିବେ ଯେ। ହଁ ଗୋଟେ ଯୁମ ଜଦି ଝିଅ ଟାକୁ କଲ କରିବା। ତ ନାଇଁ ମୁଁ ଗୋଟେ ଝିଅ ପିଲା ସାଂଗେ ବେଟର କଥା ପୁଅ ପିଲା ଅପେକ୍ଷା ଗୋଟେ ଝିଅ ପିଲା ସାଙ୍ଗେ କଥା ହେବି ‌। ନାଇଁ ଗୋଟେ ପୁଅ ପିଲା ଚାହିଁବ ହଁ ଏ କଥା ହବ କହିକି ହେଲେ ତାର ଦି ଆଡେ ଫୋନ।
ନା ହଁ ପୁଣି ଅତି ଡାଉ ଟାଉଟରିଆ କଥା କହୁଛି ଆମ ପୁଅ କାନ୍ଦିଲା ଯେ ତାକୁ ଆଇ। ଆଇଫୋନ ସିକ୍ସ ଟିନ୍ ପ୍ରୋ ନା ସେଭେଣ୍ଟି ପ୍ରୋ ତାକୁ କିଣିକି ଦେଲେ ସେ ପୁଣି ତା ପର ଦିନ ଭାଙ୍ଗି ଦେଲା। ତାକୁ ମୁଁ କହିଲି ଓହୋ।
ଯାଜପୁର ଲୋକ ହେଇଥିବ ବୋଧେ ଆଉ।
ହେଇଥିବ ସେ କିଏ ଆଉ।
ସେଥିପାଇଁ ଏତେ ପବନ କରୁଛି ଆଉ।
ହୁଁ। ହଉ ତାହେଲେ ଆପଣ କଣ କରନ୍ତୁ ଆଉ। ହଉ ହଉ।